ଶୁଭ ସଂଧ୍ୟା ଭକ୍ତି।
ଶୁଭ ସଂଧ୍ୟା, ଆଉ କଣ କରୁଛନ୍ତି?
କଣ କରିବି, ଟିକେ ଇନା ବାଡିଆଡେ ବୁଲୁଛି ଆଉ।
ଆଉ କେମିତି କଣ ମନେ ପଡିଲା, ଏତେ ବିଳମ୍ବରେ ଫୋନ କଲେ।
ଆ ନିଜ କାର୍ଯ୍ୟରୁ ଟିକେ ଫାଙ୍କା ହେଲି ତ। ସେଥିପାଇଁ ଭଗ୍ନୀଙ୍କ କଥା ଟିକେ ଜ୍ଞାତ ଆସିଥିଲା ମୋର ଆଉ।
ଆଜ୍ଞା କୁହନ୍ତୁ କଣ କାର୍ଯ୍ୟ ଥିଲା ମୋଠି କୁହନ୍ତୁ।
ଆଉ ଆପଣ ଏବେ କଣ କରୁଛନ୍ତି କି?
ମୁଁ ଏବେ ଯିବେ ଦୁଆର ସଫାସଫି କରିକି ସଞ୍ଜ ଦବା ପାଇଁ ପ୍ରସ୍ତୁତି ହଉଥିଲି।
ଗଛ ଲତା ଟିକେ ପାଣି ଦେଲେନି।
ଗଛ ପାଣି ଦିଆ ସରିଲାଣି।
ସରିଲାଣି!
ଆଜ୍ଞା ଆପଣ କଣ ଗଛରେ ପାଣି ଦେଇ ସେଇଲେଣି?
ନାଇଁ ଗଛରେ ପାଣି ଆଗରୁ ଅଛି ମୁଁ ସେଥିପାଇଁ ଦଉନି।
ଆଜ୍ଞା ଆଉ କୁହନ୍ତୁ।
ରୋଷେଇ କଣ କରୁଥିଲେ?
ରୋଷେଇ ଆଜି ହେଇଥିଲା ଆଜି ଆମିଷ ଉପରେ ଯେହେତୁ ବାର ଅଛି। ମାଛ ତର ମାଛ ତରକାରୀ ହେଇଥିଲା ଭାତ ହେଇଥିଲା। ଆଉ
ଆପଣ ସେଇ ଆଳୁ ଝୋଳ କୁ ଖାଇଥିବେ ଆଉ।
ଛେନା ତରକାରୀ ଆଳୁ ଝୋଳ ତ ମୋର ଫେବେରେଟ୍।
ମାନେ ସେ ମାଛର ଆଳୁ ଝୋଳ ଫେବରେଟ୍?
ନାଇଁ ନାଇଁ ମୋର ଭାତ ଗରମ ଗରମ ଭାତରେ ଆଳୁ ଝୋଳ ଟିକେ ଭାତରେ ଘିଅ ପଡିଥିବ ମତେ ଟିକେ ଭଲ ଲାଗେ।
ହଁ ହଁ ଆପଣ ତ ମୁଁ ଜାଣିଛି ଛତୁ ଖାଇବାକୁ ବେଶୀ ପସନ୍ଦ କରନ୍ତି।
ଆପଣ ତ ଘିଅ ଖାଆନ୍ତିନି ମୁଁ ଶୁଣିଥିଲି।
ନା ଘିଅ ମୁଁ ଖାଏନି କାହିଁକି ସକାଳୁ ଉଠିଲେ ତ ମୁଁ ଘିଅ ଗୋଟେ ଗ୍ଲାସ ପିଇଦିଏ। କିଏ କହିଥିଲା ଘିଅ ଖାଇନି ବୋଲି ମୁଁ ଖାଏ। ଘିଅ ଛେନା ଦହି ଏସବୁ ଜିନିଷ ଖାଇବା କଥା।
ଆପଣଙ୍କର ଘରୁ ଘିଅ ମାନେ
ହଁ ହଁ ଆମର ଚାରୋଟି ଗାଈ ରଖିଚୁ ଆମର ଚାରୋଟି ଗାଈ ରଖିଚୁ। ସେ ନା ନା ଶୁଣନ୍ତୁ ଶୁଣନ୍ତୁ କଥା ଶୁଣିବେ ନା ଆଉ। ଚାରୋଟି ଗାଈ ରଖିଚୁ। ସେ ଚାରୋଟି ଗାଈ ଦିନକୁ ଛଅ ସାତ ଲିଟର କ୍ଷୀର ଦେଉଚନ୍ତି। ଆଉ ଆମେ କିଛି ବିକ୍ରିତ କରୁନୁ। ତଥାପି ଘରେ ଲୋକ ସମସ୍ତେ ଖାଉଛନ୍ତି ସେଥିରୁ ଘିଅ ଦହି ଛେନା ବାହାରୁଚି। ପ୍ରସ୍ତୁତି କରୁଚନ୍ତି ମା ପ୍ରସ୍ତୁତି କରୁଚନ୍ତି ଘିଅ।
ଆଜ୍ଞା
ଆଉ ସେଇ ଘିଅକୁ ମୁଁ ସକାଳୁ ଟିକେ ଉଠେ ଥଣ୍ଡା ଧରିବା ପାଇଁ ଗୋଟେ ଗ୍ଲାସ ପିଇ ଦିଏ।
ଆଛା ଭଲ କରିଛନ୍ତି। ପିଇଲେ କଣ ତମକୁ ମାନେ ଘିଅରେ ଘିଅ ଉଷୁମ ପାଣିରେ ଘି ପିଲେ କଣ ମାନେ ସ୍ୱାସ୍ଥ୍ୟ ଭଲ।
ନା ନା ସେ ସ୍ୱାସ୍ଥ୍ୟ ଭଲ ନୁହେଁ ସେ ପେଟ ଖରାପ ହବ ତାକୁ ଟିକେ ଏମିତି ପିଇବେ।
ପେଟ ଗରମ ହେଇଯିବ ନାଇଁ।
ପେଟ ଗରମ ହଵ ଏତେ ସ୍ଵାସ୍ଥ୍ୟକୁ ଜଗିବାକୁ ପଡେ ବେଶୀ ନାହିଁ ଟିକେ ଟିକେ। ହଁ ଆଗ ଆଉ ସ୍ୱାସ୍ଥ୍ୟ ଜଗିବେ ନା ଆଉ। ଜଗି ପାରୁନୁ ବୋଲି ମୋର ସ୍ୱାସ୍ଥ୍ୟ ପୁରା ଖରାପ।
ଆପଣଙ୍କୁ ଥଣ୍ଡା ଟିକେ ହେଇଯାଇଛି ବୋଧେ ଟିକେ ଆପଣଙ୍କ କଣ୍ଠ ଟିକେ ଗଁ ଗଁ ସୁବୁଛି।
ଥଣ୍ଡା ତ ହେଇଯାଇଛି କାରଣ ଏଇ ଯୋଉ ଶୀତଳ ଯନ୍ତ୍ର ତଳେ ସବୁବେଳେ ଶୋଇ ଶୋଇ
ଆପଣ ଟିକେ ସଞ୍ଜବେଳ ସନ୍ଧ୍ୟା ଟାଇମରେ ଟିକେ ଗରମ ପାଣି ଲୁଣ ପକେଇକି ଟିକେ କୁଳୁକୁଳୁ କରିଦେବେ ଆପଣଙ୍କ ଥଣ୍ଡା ଟିକେ ଛାଡ଼ିଯାଉ।
କୁଳୁ କୁଳୁ ଆଉ କେମିତି କରି କଳ କଳ ଅ ସେମତି କରୁଛି ତ ସନ୍ଧ୍ୟା ଟାଇମ ସନ୍ଧ୍ୟା ସମୟରେ କଳ କଳ ଆଉ ଆପଣଙ୍କୁ ଥଣ୍ଡା ହେଇଯାଇଛି ବୋଧେ ସଂ ସଂ ହଉଛନ୍ତି।
ମୋ ଦେହ ତ ସବୁବେଳେ ଖରାପ।
ହଁ ସ ଖରାପ ହବ ଆଉ। ହବଳେ ତ ଆପଣ ଆସୁଛନ୍ତି ଦେଖୁଚି ଡାକ୍ତରମାନେ ଆଉଚନ୍ତି। ଗାଁ ଲୋକ ମାନଙ୍କୁ ବି ଆପଣ ସବୁ ଦେଖୁଛନ୍ତି ତାଙ୍କୁ ଖୁବ ଥଣ୍ଡା ପାନିଅ ଦୋଉଚନ୍ତି। ଆଉ ଆପଣ ମାମୁଁ ଘର କୋଉଠି କହିଲେ ପାଖାପାଖି ନା।
ଆଜ୍ଞା ଏଇ ପାଖରେ
ଏଇ ପାଖରେ ଏନେ ମୁଁ କ ଜାଣିପାରିବି ସେମିତି ମାନେ ତମ ତ ମାନେ ଆପଣଙ୍କ ଘର ପାଖରୁ କେତେ ବାଟ।
ଜ୍ଞାଁ ଆମ ଘରଠୁ ଏଇ ଅଳ୍ପ ବାଟ ହବ ମୋ ଗାଁ କୁ ଗାଁ ଲାଗିଚି ଆଉ।
ଓହୋ ଆଉ ମାମପୁଅ ଆସନ୍ତି ନା ଶାଶୁ ଘରକୁୁ।
ହଁ ଆସନ୍ତି ଆଉ। ବେଶୀ ଆସନ୍ତିନି ବେଳେ ବେଳେ ବେଳେ ବେଳେ ଆସନ୍ତି ଆଉ।
ଓ ହୋ ତାଙ୍କ ବାଡି ପରିବା ନେଇକି ଆସନ୍ତି ବା କହୁଥିଲ।
ଆଜ୍ଞା ବାଡ଼ି ପରିବା ତାଙ୍କ ର ବି ଭଲ ଫସଲ ହୁଏ ମୁଗ ଫୁଗ ନେଇକି ଆସନ୍ତି।
ମୁଗ ବିରି କୋଳଥ ଆଣନ୍ତି କୋଳଥ।
ହୁଁ କୋଳଥବି ଆଣନ୍ତି।
ଆପଣ ତ କୋଳଥଡାଲି କରିଆସେନି ଖାଲି ଆଣିକି ରଖ ଘ ରଖୁଥିବେ ଆଉ।
ନାଇଁ ନାଇଁ ମୁଁ ନ କରି ପାଇଲେ ଆମ ମା ବି କରିଦିଅନ୍ତି।
ଆପଣଙ୍କ ବସିକି ଖାଆନ୍ତି।
ଆଜ୍ଞା। ବସି ଖାଆନ୍ତି ମାନେ ମୁଁ କଣ କିଛି କାର୍ଯ୍ୟ କରୁନି ମୁଁ କରୁଛି। ଜୋରା ନ ଆଶୁଛି ମା କରୁଛନ୍ତି।
ଡାଲି କଥା କୋହୁଚି।
କୋଳଥ ଡାଲି ମତେ ଆସ ବଟ ମୁଁ ଯୋଉ କୋଳଥଡାଲିର ଛୁଁ ଙ୍କ ଦେବାଟା ମତେ ଆସେନା।
ଛୁଁଙ୍କ ଛୁଁଙ୍କ ହ ସିଜେ ସାରି ଦଉଥିବେ ଶାଶୁ ପଘାରୁଥିବେ ଆଉ। ଆପଣ ସମୟର ଟିକେ ଅଭାବ ରହୁଚି ବୋଧେ ଶିଖିବା ପାଇଁ ଆଉ।
ଗୋଟିକିଆ ଲୋକ ତ।
ଗୋ ଗୋଟି କିିଆ ଘର କିଛି ନୁହେଁ ଛୋଟ ଛୁଆ ଘରେ ରହିଲେ ଏସବୁ ଅସୁବିଧା ସମ୍ମୁଖୀନ ହବାକୁ ପଡେ ଆଉ।
ଠିକ୍ କହୁଛନ୍ତି ଆପଣ ଆପଣଙ୍କର ତ ହଁ ଭୋହୁତୁ ଛୁଆ ଆପଣ ଜାଣିଥିବେ ଆଉ।
ଅଭିଜ୍ଞତା ଅଛି ଆଉ ସେଥିପାଇଁ ଆପଣଙ୍କ ଆଗରେ କହିବାକୁ
ଆପଣଙ୍କର କେତେଟା କାମ ମୁଁ ଶୁଣୁଥିଲି ଆପଣଙ୍କର।
ନା ଛୁଆ ମୋର ନିଜର ବୋଲି ଛୁଆ ନାହାନ୍ତି ମୁଇ ଏଇ ସାଇ ପଡିଶାଙ୍କ ଛୁଆଙ୍କୁ ଆଣି ପାଳେ। ଆଉ ସେ ତାଙ୍କରି ପାଖରୁ ସବୁ ଜାଣିଚି ଏମିତି ଘର ଛୁଆ ରହିଲେ ଅସୁବିଧା ହଉଥିବ ଆଉ। ହଁ ତମ ଆଉ ମୁଁ ତମ ଛୁଆକୁ ରଖେଇଚି ବୋହୁତ ଦିନ ରଖିଲି ବୋହୁତ ଭଲ ପିଲା ବି। ଶାନ୍ତ ସରସ୍ୱଭାବର। କାଉ ତଣ୍ଟିରେ ଲାଖି ଯାଇଛି ମନ୍ଦିରେ କଣ୍ଟା ଆଜି ଖାଇଛନ୍ତି ମାଛ ଆଉ। ହ
ଥଣ୍ଡା ଅଧିକ ହେଇଯାଇଛି ତ ସେଥିପାଇଁ ଟିକେ କଥା ହବାରେ ଟିକେ ଅସୁବିଧା ହଉଛି।
ଟିକେ କାଢା ପ୍ରସ୍ତୁତି କରନ୍ତୁ ସନ୍ଧ୍ୟା ସମୟ
କାଢା ପିଇିଲା ଠାରୁ ପେଟ ଗରମ ହେଇଯାଉଛି।
ନାଇଁ ତ ବେଳେ ବେଳେ ପିଇଲେ କିଛି ନାଇଁ ଘର ପାଖରେ ତୁଳସୀ ଗଛ ଅଛି ତ?
ଆଜ୍ଞା।
ଆଉ ତୁଳସି ଗଛ କୁ ନହେଲେ ଛେଚିକି ଅଦା ଟିକେ ଛେଚିକି ପିଇ ଦିଅନ୍ତୁ। ସେ ସକାଳ ସନ୍ଧ୍ୟାରେ ସେବନ କର
ଆଜ୍ଞା ମୁଁ ପିଉଛି ପ୍ରାୟ ପିଉଛି ଆଉ। ବେଶ ସବୁଦିନ ପିଉନି ଗୋଟେ ଦିନ ଛାଡି ଦି ଦିନ ଛାଡି।
ଶାଶୁ ମାଙ୍କୁ ଶଶୁରଙ୍କୁ ଆପଣଙ୍କ ଦିଅରଙ୍କୁ ତାଙ୍କୁ ବି ପିଆନ୍ତୁ।
ସେମାନଙ୍କ ଦେହ ସୁସ୍ଥ ଅଛି ସେମାନେ ପିଇବା କିଛି ଆବଶ୍ୟକତା ନାଇଁ। ମୋ ଦେହ ଟିକେ ଖରାପ ଯଦି ଆପଣ କହିଛନ୍ତି ମୁଁ ଟିକେ ପିଇବି ଆଉ।
ମ ମୌସୁମୀ ହ ପଶିଲାଣି ମାନେ ଆଉ ସିଏ ଥଣ୍ଡା, ଜର, କାଶ ସବୁ ଲାଗି ରହିବ।
ଆଜ୍ଞା ହଁ ଆପଣ ଠିକ କଥା କହୁଛନ୍ତି, ପିଇବା ଆଉ। ଡେଲି ପିିଲେ କଣ ତାର ଲାଭଦାୟକ ହବ।
ଆପଣଙ୍କ ବାଡ଼ି ବା ନଈ ଅଛି ନା କ?
ଆଜ୍ଞା ଆଜ୍ଞା ଆପଣ ଦେଖିଲେ ଆସିକି।
ଡଙ୍ଗା ଡଙ୍ଗା ଚାଲୁଚି।
ହଁ ଡ଼ଙ୍ଗା ଚାଲିଛି ଆମେ ଏପରି ସେପରି ଯାଉଚୁ। ସେକର ମନ୍ଦିରକୁ ଆମେ ଯାଉଛୁ ଡଙ୍ଗାରେ ବସିକି।
ମନ୍ଦିର କୁ ଯାଉଚନ୍ତି।
ଆଜ୍ଞା।
ଆପ୍ ଆପଣଙ୍କର କି ମନ୍ଦିର ଅଛି କି?
ହଁ ସେକରେ ଶିବ ମନ୍ଦିର, ଶନି ମନ୍ଦିର, ତାରିଣୀ ମନ୍ଦିର ହନୁମାନ ମନ୍ଦିର ସବୁ ଅଛି।
ଓହୋ ଆପଣ ଉଁ ସବୁ ମୁଣ୍ଡରେ ଦେଖିନ ନଥିବେ ଗୋ ଟେ ଦିଟା ମନ୍ଦିର ଦେଖିଥିବେ ଆଉ ତାପରେ ବହୁତ ପରିଶ୍ରମ୍ କହୁଛନ୍ତି ନଈ ପାର ହୋଇ ଯେତେ କଷ୍ଟରେ ଯାଉଛନ୍ତି ମାନେ ପରିଶ୍ରମ କରୁଛନ୍ତି।
ନାଇଁ ଆମେ ବସୁଛୁ ନାଉୁରା
ଓ ହୋ ନାଉରୀ ଭାଇ ତମକୁ ନେଇଯାଉଥିବେ ଆଉ।
ଆଜ୍ଞା ଆଜ୍ଞା।
ଯାଉଠୁ ଏମତି ନାଇଁ କଷ୍ଟ କହିଲ କଷ୍ଟ କଲେ କୃଷ୍ଣ ମିଳିବେ ଆଉ।
ନାଇଁ ନାଇଁ ଆମେ ବସିକି ଯାଉଛୁ ଡଙ୍ଗାରେ ନାଉରଆ ଭାଇ କଷ୍ଟ କରୁଛନ୍ତି।
ହଁ ହଁ ନାଉରିଆ କଷ୍ଟ ହଉନି ନା ଦେଖିକି ଟିକେ ଯିବେ କେତେବେଳେ ନାଉରୀଆ ଭାଇ ବି ସେମିତି ଭରସା ପାଇବନି ବୁଡେଇ ବାଡେଇ ଦେବେ ବି।
ନାଇଁ ନାଇଁ ସେ ବହୁତ ବଢିଆ ଲୋକ ସଚେତନ ର ସହିତ ନେଉଛନ୍ତି।
ଆଉ ଆଉଠି ମୁଁଆଣ୍ଡିି ପିଠାର ପ୍ରସ୍ତୁତି ପ୍ରଣାଳୀ ଟିକେ ବତଉ ନାହାନ୍ତି କେମିତି କଣ କରୁଛନ୍ତି କଣ?
ମୁଆନ୍ତି ପିଠା ଆପଣ କୋଉଥିରେ ଚୁନା କରିବାକୁ ଭଲ ପାଆନ୍ତି କଳ ନା ଚକି ନା ଆଜ୍ଞା।
ପୋଡ ପିଠା ଭଲ କରି ଆସୁଥିବ।
ଆଜ୍ଞା ମୁହାଣ୍ଡି ପିଠା ଆପଣଙ୍କ ମାଆଙ୍କୁ ପଚାରନ୍ତୁ ସେ ମୋଠୁ ଭଲ କହିପାରିବେ।
ମା ତ ସେ କରୁଛନ୍ତି ମୁଁ ଦେଖୁଛି ମୁଁ ଚାହୁଁଥିଲି ଯେ ଭଗିନୀ କୋଉଥିରୁ ଶିଖିବା ପାଇଁ।
ମୁଁ କ ମୁ ଏବେ ତ ମତେ ଜୋରେ ମାନେ ଥଣ୍ଡା ହେଇଯାଇଛି ମୁଁ କଥା କହିବାରେ ସକ୍ଷମ ହେଇପାରୁନି।
ଆଉ ତଥାପି ଟିକେ କେତେବେଳେ ସମୟ ପାଇକି ମାନେ ବାହାର କରିବେ ବାହାର କରିିକି ମୁଁ ଆଣ୍ଡି ଏଣ୍ଡୁରି ଏ ଯୋଉ ଯାହାବ ସବୁ ପ ପିଠା ସାମଗ୍ରୀ ଯାହା ଦ କାରି ମତେ କହିବେ ମୁଁ ଆଣିକି ଦେବି ଆପଣ ମତେ ବତେଇକି ମାନେ ବନେଇକି ଦେବେ।
ଆପଣ କଣ ବନେଇ ପାରିବେନି ନାଇଁ ସେଠି କିଛି ସୁବିଧା ନାହିଁ ବୋଧେ?
ନା ସୁବିଧା ନାହିଁ ଆମର ସବୁ ଏଠି ଅସୁବିଧାର ଆମେ ସମ୍ମୁଖୀନ ହଉଚୁ। ଜଳ ଜଳ ଘେରାରେ ଅଛୁ। ଆଉ ଜଳ ଘରେ ଥାଇକି ବି ଇଚ୍ଛା ହଉଚି ପାଠ ଯୋଉ
ଆଜ୍ଞା ଠିକ୍ ଅଛି ଆଜ୍ଞା ଆଜ୍ଞା ହ ହଉ। ହଉ ମୁଁ ସବୁ ଆପଣଙ୍କୁ କହିବି ଆଉ କରିକି ବି ଦେବି।
ଆଉ କଣ କରିବା ଏମତି ଆଉ ତ ସମୟର ଅଭାବ ରହୁଚି।
ଆଜ୍ଞା ଆଜ୍ଞା ହଉ ଆଜ୍ଞା ନମସ୍କାର।
ଆଉ ଆପଣଙ୍କ ସହ କଥା ହେଇକି ଟିକେ ଭଲ ଲାଗିଲା।
ଆଜ୍ଞା।
ହଉ ଧନ୍ୟବାଦ।
ଧନ୍ୟବାଦ।